ହାଲୋ
ଆଜ୍ଞା ନମସ୍କାର୍।
ଆଜ୍ଞା କୁହନ୍ତୁ କଣ କରୁଚନ୍ତି?
ମୁଁ ଏଇ କାମ ସାରିକି ଟିକେ ରେଷ୍ଟ୍ କରୁଥିଲି ଆଉ।
ଆଜ୍ଞା ଆଉ କ ଏଇ ଏବେ ବସିଥିଲି ସେଥିପାଇଁ ଭାବିଲି ଟିକେ କଥା ହେଇଯିବା ଆଉ।
ଆଜି ଆପଣଙ୍କର ସେପଟେ ପାଗ କେମିତି ବର୍ଷା କି
ନାଇଁ ବର୍ଷାତ ରାତି ସାରା ବି ବର୍ଷା ହେଇଥିଲା ଏବେ ସାତଟା ବେଳୁ ଏପଟେ ବି ଆଉ ବର୍ଷା ନାହିଁ ଏ ଏପଟ-ଏପଟେ ଏବେ ଟିକେ ଖ ଖରା ପାଗ ଅଛି ଆପଣଙ୍କର ସିଆଡ଼େ?
ଆମର ତ ଦୁଇ ଦିନି ହେଲାଣି ବର୍ଷା ହେଲା ଘଡ଼ଘଡ଼ି ସହିତ ଯୋର୍। ଆଉ ଏବେ ଟିକେ ପାଗ ହଁ ଖରା ହେଇଚି।
ଆମର ତ ଏପଟେ ଦିନରେ ଯାହା ରହୁଚି ପାଗ କିନ୍ତୁ ରାତି ସାରା ବର୍ଷା ହଉଚି ଏପଟେ। ଆଉ ରାତି ବୋଲେ ଗୋଟେ ପାଖାପାଖି ଟୁ ଆରମ୍ଭ ହେଇଯାଉଚି ସକାଳ ପର୍ଯ୍ୟନ୍ତ ସେମିତି ଧୀରେ ଆଉ। ପ୍ରବଳ ପ୍ରଥମ ପ୍ରଥମ ବହୁତ୍ ଜୋରରେ ବର୍ଷା ହଉଚି ତାପରେ ଧୀରେ ଧୀରେ ଧୀରେ ଧୀରେ ବର୍ଷା ଟା ମାନେ ଏମିତି କଣ୍ଟିନ୍ୟୁ ସକାଳ ଛଅଟା ସାତଟା ପର୍ଯ୍ୟନ୍ତ ଲାଗି ରହୁଚି।
ଆଜ୍ଞା ଏଇ ମୌସମୀ ତ ଆସିଗଲାଣି ଏବେ ଟିକେ ଗରମ୍ ଟା ବି କମିବ। ଆଉ ବର୍ଷା ଟିକେ ହେଲା ବେଳକୁ ପାଗ ପୁରା ଥଣ୍ଡା ହଉଚି। ଆଉ ଆଉ ଚାଷବାସ ଆପଣ ସବୁ ଆରମ୍ଭ କଲେଣି?
ହଁ ଆମର ଆରମ୍ଭ ହେଇ ଗଲାଣି ଚାଷବାସ ଯେମିତିକି ଏବେ ତଳି ପଡିଛି। ଆଉ ପନ୍ଦର ଦିନି ବୋଧେ ଲାଗିବ ସେଇ ଅ ତ-ତଳି ରୁଆ ହବା ପାଇଁ। ଆଉ ଏ ଆରମ୍ଭ ହେଇଗଲାଣି ପ୍ରାୟତଃ ଆପଣଙ୍କ ଆଡେ କଣ କେମିତି ଚାଷ ବାସ ସବୁ ଚାଲିଛି? ହେଲେଣି କିଛି ତଳି ରୁଆ କିମ୍ବା ଧାନ ଗଜା କରିବା ପ୍ରକ୍ରିୟା?
ଆଜ୍ଞା ଆଜ୍ଞା ଆମର ବି ତଳି ଦିଆ ହେଲାଣି। ଆମେ ତ ଟିକେ ସହରରେ ରହୁଛୁ। ହେଲେ ଘରେ ସମସ୍ତେ ଅଛନ୍ତି ଆର ସବୁ ଇଏ ମାନେ ସେତବେଳେ ସବୁ ଲୋକ ଆଜିକାଲି ତ ଆଉ କାହାରି ସମୟ ହିଁ ନାହିଁ। ବିଲକୁ ଯିବା ପାଇଁ ସବୁ ହେଲେ କାମ ବ୍ୟସ୍ତ ତ ସବୁ ଲୋକ କରିଦେଇଛନ୍ତି। ଖାଲି ଦେଖା ଶୁଣା କରିଆକୁ ଯାଆନ୍ତି ଆଉ। କୋଉ ତଳି ପୋତା ହେଲାଣି ତାପରେ କୋଉଠି ଧାନ ଇଏ କରା ହେଇଛି
ତ ଯାହାବିି ହେଉ ଆପଣଙ୍କ ସେ ଯୋଉ କେତେ କିସମର ବ୍ୟବହାର କରନ୍ତି ଆପଣଙ୍କ ଧାନ ତ ଜାଣିଛନ୍ତି? ଯେମିତି ଆପଣଙ୍କ ବିଲରେ ଯେମିତି କହିଲେ ଦେଖାଶୁଣା କରିବା ପାଇଁ ଯାଆନ୍ତି ପଚାରିଥିବେ ନିଶ୍ଚିତ? କଣ କଣ ଧାନ ଆଉ କୋଉ କିସମର ଧାନ ସବୁ କରାଯାଏ?
ମୁଁ ତ ଗୋଟେ ଦିଟା ହିଁ ଜାଣିଛି କାହିଁକିନା ଆମର ମାନେ ଆମେ ସବୁ ଯାଇନୁ ଟି ଭାଇ ହେରିକା ସବୁ ଯାଆନ୍ତି। ବାହାରେ ରହିଗଲୁ।
ଯାହା ହଉ ଆମର ତ ଏବେ ଚା ଆଜ୍ଞା ଆମର ତ ଏବେ ଚାଷବାସ ସବୁ ଆରମ୍ଭ ହେଇଗଲାଣି। ପ୍ରାୟ ଆଉ ଦଶ ବାର ଦିନ ଭି ଭିତରେ ଆରମ୍ଭ ହେଇଯିବ। ସେ ଯୋ ତଳେ ରୁଆ କିମ୍ବା ପନ୍ଦର ଦିନ ଭିତରେ ଲାଗୁ ହେଇଯିବ। ତ ଏବେ ବର୍ଷାର ତ ଆମର ଯେମିତି ମୌସୁମୀ ଫେରିଛି ଆପଣ କହିଲେ ଏପଟେ ବି ସେମିତି ବର୍ଷା ଦୁଇ ଦିନ ଧରି ଲାଗୁଛି କିନ୍ତୁ ଦିନରେ ବହୁତ୍ କମ୍ ବର୍ଷା ହଉଛି। କିନ୍ତୁ ରାତିରେ ଟିକେ ଅଧିକା ବର୍ଷା ହଉଛି। ତ ଏହା ବି
ଆମେ ଏଠି ଆପଣ କରନ୍ତି ଯୋଉ ପରିବା ପତ୍ର ଘରେ ଚାଷ କରନ୍ତି?
ନିହାତି ନିହାତି ନିହାତି ଆମ ଘରେ ଘରେ ନାହିଁ ଆମର ସେ ଯେଉଁ ଜମି ଅଛି ଆମର ଏଠି ନଦୀ କୂଳ ଜାଗାଟା ତ ଆମେ ପ୍ରାୟତଃ ବାରମାସିଙ୍କ ଚାଷ କରୁ। ବାର ମାସ ଯାଏଙ୍କ ଆମର ଚାଷ ଆଜ୍ଞା ବାଇଗଣ ଠୁ ଭେଣ୍ଡି ଜହ୍ନି, କାଙ୍କଡ଼ ଆଉ ପୋଟଳ ଏପଟେ ଯାହାବି ସବୁ ଆପଣ ଜାଣିଥିବେ ପନିପରିବା ଏଇପଟୁ ହିଁ ସବୁ ସବୁ ଆଡ଼କୁ ଯାଏ, ଆଉ ଆମର ଏଠି ଯେଉଁ ଚାଷ କରନ୍ତି ଆଉ ସେ ଯୋଉ ଚାଷର ପ୍ରକ୍ରିୟା ବି ରହିଛି ସ ବୁ ବିଭିନ୍ନ ପ୍ରକାରର ଯେମିତିକି ଆମର ଏଠି ମାଟିଟା ବହୁତ୍ ପ୍ରକାର ଗୁଣ୍ଡ ହୁଏ।
ଆଚ୍ଛା।
ଏଠି ଯୋଉ ବାଦାମ ଚାଷବି ଜାଣିଥିବେ ଆମର ଗୋଟେ ଟାଇମ୍ ସେଇଟା ହୁଏ। ବର୍ଷକୁ ଥରେ ଅଲଗା ଅଲଗା ଦିଥର ଲେଖା କରାଯାଏ। ଏବର୍ଷ ବି ଲଙ୍କା ଚାଷ କରାଯାଇଛି ଆଉ ବହୁତ ଅମଳ ବି ଦେଇ ସାରିଲାଣି। ଏ ଚାଲିଛି ଏମିତି ସବୁ ଆଉ।
ଆଚ୍ଛା। ଆମର ତ ସହରରେ ଆଉ ପାଖରେ ଜାଗା ନାହିଁ ତ ଆମେ ଟିକେ ଛାତ ଉପରେ ଏ ଯୋଉ ଆମ ର ଜାଣିଥିବେ। ଷୋଳ ପେଟି ଜାଣିଥିବେ। ମାଛ ପେଟି ମାଛ ପେଟି। ଟି କୁ ଉପରେ ସବୁ ଲାଇନି ରେ ରଖିକି। ମାଟି ଆ ତାଦ ସହରରେ ତ ସବୁ ଜିନିଷ କିଣା ନାଁ। ମାଟି କି ବେ ଆପଣ କିଣିବେ ସେଠି?
ଆଜ୍ଞା।
ମାଟି ତାପରେ ଏଇ ଯୋଉ ଖାଦ ପାଇଁ ଗୋବର ଏ ସବୁ କିଣା ହେଇଥାଏ। ତାକୁ ଉପରେ ନେଇକି ଆମେ ଛାତ ଉପରେ ଶାଗ ଟିକେ ଲଗଉ। କିମ୍ବା। ବାଇଗଣ ଟିକେ ଏମିତି ଏବେ ଆମର ହେଇଛି କଖାରୁ ଗଛ ଟିକେ ହେଇଛି। ତାପରେ ଭେଣ୍ଡି ଗଛ ହେଇଛି, ଶାଗ ହେଇଛି, ମାନେ ଟି ଟିକେ ଟିକେ ଘରର ସବୁ ପନିରିପରିବା ଖାଇବା ପାଇଁ ଯେମିତି ଯେତିକି ଦରକାର।
ଯାହା ବିି ହଉ ଆପଣଙ୍କର ଜାଗା ନଥାଇକି ବି ଆପଣ ଏତେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏ ଆଉ ମାନେ ଛାତ ଉପରେ ହଉ କମ୍ ଜାଗାରେ ବି ଆପଣ ବି ଗୋଟେ ଜିନିଷକୁ ପ୍ରାକୃତିକ ଜିନିଷ ସବୁ ଫଳେଇ ପାରୁଛନ୍ତି। ସେଇଟା ହେଉଛି ବଡ଼ କଥା ଆଉ ନିଜର ପରିଶ୍ରମ ଏମିତି ବଜାୟ ରହୁ। ଆଉ ଆପଣ ଯାହାବି ଚାହାନ୍ତି ସେଠି ବାଇଗଣ ବି ଗଛ ଲଗେଇ ପାରିବେ କିନ୍ତୁ ଟିକେ ଅଧିକ ମାଟି ଦକାର ଅବଶ୍ୟ। ବାଇଗଣ ଗଛ ବି ଲଗେଇ ପାରିବେ। ଆମେ ବି ଘରେ ମୁଁ ବି କରିଛି ମୋର ଛାତ ଉପରେ ବି କରିଛି କିନ୍ତୁ ତ ସେ ଫୁଲ ଗଛ କିଛି ଅଛି ଆଉ ଜହ୍ନି ଲଗ ଲଗେଇଥିଲି ଜହ୍ନି ବି ଫଳୁଛି ଛୋଟ ଛୋଟ କିନ୍ତୁ ବେଶୀ ବଡ ନାହିଁ।
ଆଜ୍ଞା।
ଏବେ ଜହ୍ନି ବି ଫଳିଛି ସେଠି।
ଯାହାବି ହଉ ଗୋଟେ ଘରରେ ଯେଟା ମାନେ ଗଚ ଫଳ ଟା ଫଳିବ ସେ ତାର ମାନେ କୁହନ୍ତିନିକି ନିଜେ ଚାଷ କରିବେ ତାର ମିଠା ଗୋଟେ ଅଲଗା ଲାଗିବ। ଏଣା ତ ବସମ୍ ବଜାରରେ ସବୁ ପାଇବେ। କିନ୍ତୁ ଗୋଟେ ଘରେ ଯୋଉ ହେଇଥିବ ତାର ମାନେ ଖୁସି ଟା ବି ଅଲଗା ଲାଗିବ ସେ ଯୋଉ ଗଛ ଗୁଡ଼ାରେ ଫଳଗୁଡ଼ା ରେ ଝୁଲିକି ଥିବ। ସେଇଗୁଡା ଦେଖିବାକୁ ଏତେ ସୁନ୍ଦର ଲାଗେ। ସେମିତି ଆମେ ବି ଛାତ ଉପରେ ଯେଉ ଲଗେଇଚୁ। ସନ୍ଧ୍ୟା ହେଲା ମାନେ ତାକୁ କୁ ପାଣି ଦବା ତା ସାଙ୍ଗ ପାଖରେ ମାନେ ଟିକେ ବସିକିରି ଦେଖିବା। ହେଲେ ଗେ ଗୋଟେ ଗଛ ଲଗେଇଥିବେ ତା ଦେହରେ ଗୋଟେ ଫଲ ଫଳ ଯେତେବେଳେ ଆସିବ ଗଛ ଗଛଟାରେ ସେ ଗଛ ଟା କେତେ ସୁନ୍ଦର ଦେଖା ଯାଉଥିବ।
ନିହାତି ନିହାତି ଗୋଟେ। ଗୋଟେ ଅଲଗା ପ୍ରକାର ଭାବନା ବି ଆସେ। ଯେ ପ୍ରାକୃତିକ ଜିନିଷଟାକୁ ଆମେ ଯଉଁଟା ସାଧାରଣତଃ ମାଟି ତଳେ ହୁଏ ଆମେ ତାକୁ ଉପରେ ଆଣିକି କରିପାରୁଛେ ବହୁତୁ ବଢ଼ିଆ ଲାଗେ ସେଠି। ଦେଖିବା ପାଇଁ।
ଆଜ୍ଞା।
ଖାସ୍ କରି ଆମେ ଯେତେ। ଆଜ୍ଞା।
ଫୁଲ ଯେମିତି ଫୁଲ ବି ବାହାରେ ଏଠି ସେ କିଣା ତ ମିଳିବ କିନ୍ତୁ ନିଜେ ଯେମିତି ସାଇଡି ରେ ଜାଗା ନ ହେଲା ବେଳକୁ ଛାତ। ତ ଉପରେ ତାକୁ ଟପ ରେ ମାଟି ଦେଇକି ତାକୁ ଫୁଲ ଟିକେ ଲଗେଇବା ସେ ଫୁଲ ଯୋଉ ଫୁଟିବ ତାର ଅ ଗନ୍ଧ ଗୋଟେ ଅଲ ଗା ଆସିବ ତାକୁ ଦେଖିବାକୁ ତାକୁ ମାନେ କେତେ ଖୁସି ଲାଗେ ଗୋଟେ ମନରେ ଯେ ହଁ ଗଛଟାରେ କେତେ ସୁନ୍ଦର ଫୁଲ ଆସିଛି।
ଆଜ୍ଞା। ଆଜ୍ଞା ଆପଣଙ୍କ ସେପଟେ ସହରାଞ୍ଚଳରେ କେମିତି କଣ ରଜ ପାଳନ କରାଯାଉଥିଲା ଏ ବର୍ଷ?
ଆଜ୍ଞା ଆମର ତ ଘରେ ଆଉ ଦୋଳି ଲଗେଇର ଲଗେଇବାର ଏତେ ସୁବିଧା ନଥାଏ ନା? ତେଣୁ ଆମର ଏଇଠି ସବୁ ବଜାରରେ ଯେମିତି ମଲ ସବୁ ଅଛି। ସେଇଗୁଡାରେ ସବୁ ପ୍ରୋଗ୍ରାମ ରଖିଥାନ୍ତି। ଛୁଆ ମାନେ ଛୁଆ ଗୁଡା ପାଇଁ ସବୁ ପ୍ରୋଗ୍ରାମ ଥିବ। ମାନେ ଆମେ ବୋଉ ମାନଙ୍କ ପାଇଁ ବି ପ୍ରୋଗ୍ରାମ ଥିବ ଯେମିତି ଶଙ୍ଖ ଫୁଙ୍ଖିବା। ଆପଣଙ୍କର ପିଠା ତିଆରି କରିବା। ଆ ମ୍ୟୁଜିକାଲ ଚେୟାର ରେସ୍ ଥିବ। ତାପରେ ଝୁଣ୍ଟି ପକେଇବା ଆଉ ଛୁଆ ମାନଙ୍କରେ ସବୁ ଥିବ ଯେମିତି ନାଚ ଗୀତ ଡ୍ରଇଂ ଏଇ ସବୁ ମାନେ ବହୁତ ମଜା ହୁଏ ତିନି ଦିନ ଚାରି ଦିନ ସହର ଟା ବି ପୁରା ସଜା ହେଇକି ଫୁଲରେ ଦୋଳିରେ ପାର୍କ ସବୁରେ ଦୋଳି ଲଗା ହେଇଥାଏ। ମାନେ ଝିଅ ମାନେ ବୋଉ ମାନେ ସବୁ ବହୁତ ମଜା କରନ୍ତି। ଆଉ ମାନେ ଏଠି ତ ଆଉ ଗଛ ନାହିଁ ସେ ଗଛରେ ଯୋଉ ଗାଁ ସବୁରେ ଗଛରେ ଯୋଉ ଦୁଳି ଲାଗିଥିବ। ମା ଘରେ ପିଠା ପୋଡ ପିଠା ତିଆରି କରିଥିବେ। ସେମିତି ନହେଲେ ବି କିନ୍ତୁ ଭଲ ଯେତିକି ହେଇ ପାରେ କିନ୍ତୁ ଭଲ ହିଁ ହୁଏ ଆପଣଙ୍କର ସେପଟା କେମିତି?
ଆମର ଏପଟେ ଯାହାବି କହିଲେ ଆମର ଏପଟେ ଯୋଉ ନଦୀ ସାଇଡରେ ରହୁଛି ଗଛ ସବୁ ଆମର ମାନେ ବିଭିନ୍ନ ପ୍ରକାରର ଦୋଳିତ ଏ ବର୍ଷ ବହୁତ ହେଇଥିଲା। ବହୁତ ଲୋ ଲୋକଙ୍କର ସମାଗମ ବି ହେଇଥିଲା। ଆଉ ବେଶ ଖାସ କରି ଘରରେ ଛୋଟ ଛୁଆ ଝିଅ ମାନେ କିମ୍ବା ଛୋଟ ଛୋଟ ପିଲାମାନେ ତାଙ୍କ ପାଇଁ ନୂଆ ଡ୍ରେସ୍ ଠୁ ଆରମ୍ଭ କରିକି ସେ ସବୁ ଯାହା ବି ଥିଲା। ଏମିତି ହିଁ କରାଯାଇଥିଲା ଯେ ମାଆ ଯେମିତି ରାନ୍ଧନ୍ତି ଏ ଗୋଟେ ଦିନ ଆଗରୁ ପୋଡପି ଠା ତିଆରି କରନ୍ତି। ଆଉ ରଜରେ ରଜପାନ ଖାଇ ନିଜକୁ ମାନେ ଯାହାବି ସେମିତି ରହିଛି ସବୁ ପ୍ରକ୍ରିୟା ଆମର ସ ସବୁ ଇଆଡେ ସମ୍ପାଦନ କରାଯାଇଥିଲା। ଆଉ ଛୋଟ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯେମିତିକି ଡ୍ୟାନ୍ସ ହଉ ନାଚ ହଉ କୁଇଜି ହଉ ଆଉ ବା ଯୋଉ କହିଲେ କ୍ରୀଡ଼ା ପ୍ରତି ଆମର ଯୋଉ କରା ହେଇଥିଲା ତାଙ୍କ ପାଇଁ କିଛି ପ୍ରାଇଜ ବି ରଖାଯାଇଥିଲା ଆଉ ଝୋଟି କଥା ଯୋଉ କହିଲେ ହୁଳହୁଳି ଶଙ୍ଖ ବଜାଇବା ଏସବୁ ଆମର ଏଇଠି କରାହେଇଥିଲା। ବହୁତ ଲୋକ ଏଥିରେ ଭା ଅଂଶଗ୍ରହଣ କରିଥିଲେ ଆଉ ସଫଳ ବି ହେଇଥିଲେ। ଆଉ ସେମାନଙ୍କୁ ପୁରସ୍କୃତ ବି କରାଯାଇଥିଲା ବହୁତ ପ୍ରକାର ହେଇଥିଲା ବହୁତ ଭିଡ ହେଇଥିଲା ଏ ବର୍ଷ। ଉଣେଇଶ ବର୍ଷ ହେଲା ହେଲାଣି କିନ୍ତୁ ଏ ବର୍ଷ ବହୁତ ଭିଡ ହେଇଥିଲେ ସବୁ ବର୍ଷଠୁ ଏ ବର୍ଷ ବହୁତ ଅଧିକା ଥିଲେ।
ସମସ୍ତେ ତ ଅପେକ୍ଷାରେ ଥିବେ ମାନେ ବର୍ଷରେ ଥରେ ରଜ ଆସିବ। ତାର ତିନି ଦିନ ଯାକ ଯୋଉ ମଜା ମସ୍ତି ଝିଅ ବୋହୁଁ ସମସ୍ତେ ମିଶିକି ଗୋଟେ ମାନେ ନିଆରା ହିଁ ସବୁ ପ୍ରୋଗ୍ରାମ ହଉଥିବ ସବୁ ଦେ ଖିଆକୁ ଯିବେ, କିଏ ଉଁ, ଭାଗ ନବାକୁ ଯିବେ। କିଏ ପ୍ରାଇଜି ନେଇକି ଆସିବେ। ତାପରେ ଘରେ ଆସିକି ମା ର ସେଇ ପୋଡ ପିଠା କାଟିକି ସମସ୍ତଙ୍କୁ ଦିଆ ହବ। ସାଇ ପଡୋଶୀ ସମସ୍ତଙ୍କୁ ଟିକେ ଟିକେ ଥାଳିରେ ସବୁ ପିଠା ତରକାରୀ ସବୁ ବଟାଯାଏ ମାନେ ଭଲ ସବୁ ଇଏ ଅଛି ଆଉ।
ଆଜ୍ଞା, ଯାହା ବିି ହେଉ ଆପଣଙ୍କ ଆଡ଼େ ତ ସେମିତି ରହିଛି ଆଜି ପର୍ଯ୍ୟନ୍ତ ପରମ୍ପରା। କିନ୍ତୁ ଆମର ଧୀରେ ଧୀରେ ଏଠି ବଢ଼ୁଛି ମାନେ ପ୍ରତ୍ୟେକ ବର୍ଷ ଅଲଗା ଅଲଗା କିଛି କରାଯାଉଛି ନୂଆ ନୂଆ କିଛି। କରାଯାଉଚି, ସେଥିପାଇଁ ଲୋକ ଦେଖିବାକୁ ଆସନ୍ତି। ଆଉ ବହୁତ ମାନେ ଭଲ ପାଇବା ଦେଇକି ବି ଯାଆନ୍ତି ଏଠି। ଠି।
ଆଜ୍ଞା।
ଆଉ ଠିକ ଅଛି ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇ। ଆଉ ପୁନର୍ବାର ଆଉଥରେ ଯଦି କଲ୍ କରିପାରିବେ କରିବେ ମୁଁ ରହୁଛି।
ଆଜ୍ଞା, ଆଜ୍ଞା, ଆଜ୍ଞା।